ହ୍ୟାଲୋ।
ହ୍ୟାଲୋ।
କଣ କରୁଛୁ? ହ୍ୟାଲୋ। ହ୍ୟାଲୋ।
ବସିଛି ବସିଛି ରେ।
ହଁ ତମ ଆଡେ ବର୍ଷା ହେଲା କଣ? ତମ ଆଡେ ବର୍ଷା ହେଲା କଣ?
ଟିକେ ଟିକେ ଆଉ କଣ କରିବା ତମ ଆଡେ?
ହଁ ହଁ।
ହୁଁ।
ଜୋର୍ ଯୋର୍ ଟିକେ ଟିକେ?
ଟିକେ ଟିକେ ପଡୁଥିଲା।
ଅ ହଁ କିଛି ନାହିଁ ଛାତ ଉପରେ ବୁଲୁଚି। ତେ ରୋଷେଇ କରି ଆଉଚି?
ମତେ ଏସେ
ହ୍ୟାଲୋ।
ହଁ ଆସୁଚି ଆସୁଚି।
ଆଚ୍ଛା କଣ କଣ ରୋଷେଇ କରି ଆଉଚି?
ସବୁ ଭାତ ଡାଲି ଶୁଭା ଯାଉଚି ଶୁଭା ଯାଉ ଯାଉଚି ଏକା ସବୁ ଆଉଚି ଭାତ ଡାଲି ଚି କେନ ଡାଲି ଫାଷ୍ଟ ପ୍ରେସର୍ କୁକର୍ ଆଣୁ। ତା ପରେ ଡାଲି ପକେଇବୁ ଯେତେ ଜଣ ଅନୁସାରେ। ତାପରେ ହଳଦୀ ଟି ଟିକେ ପକେଇବୁ ଜଷ୍ଟ ଆରେ ଲୁଣ ପନିପରିବା ପକେଇବୁ ଆଉ। ପ୍ରେସର୍ ଦେଇ ବସେଇଦଉ ଗ୍ୟାସ୍ ରେ ଆଉ।
ଓହୋ ତାପରେ କେତେଟା ସିଟି ମାରିଲେ ଓଲ୍ହେଇବୁ?
ତିନିଟା।
ହଁ।
ତତେ
ମତେ ତ ସବୁ ମୋତେ ଆଉଚି ଚିଲି ଚିକେନ କରି ଆଉଚି କୋବି ଚିଲି କରି ଆଉଚି।
ଓ ଟିକେ କହୁନୁ?
କୋଉଟା ବନେଇବ
ଚିଲି ଚିକେନ ଦି ଯୋଉଟା ହେଲେ ବି ଆଉ ଚିଲି ଚିକ୍
ଚିଲି ଚିକେନ ବନେଇବା ପାଇଁ ଫାଷ୍ଟ ଚିକେନ କୁ ଆଣବୋଲି କାନ ରୁ ହେଲା ଜଦି ବୋର୍ଣ୍ଣଲେଶ୍ ଇଚ୍ଛା କାଲେ ବୋର୍ଣ୍ଣଲେଶ୍ ଧରିକି କି ଆଇବୁ ନହେଲେ ମିକ୍ସ ବାଲା ଧରିକି ଆଇବୁ ତାପରେ ସେଟାକୁ କଣ କରିବୁ ନା ମ୍ୟାରିନେସନ୍ ମସଲା ଫସଲା ଦେଇକି ତାପରେ ମ୍ୟାରିନେଟ କରିକି ରଖି ଦବୁ କିଛି ସାମ ତାପରେ ସେଟା ମ୍ୟାରୀ ରିନେସନ୍ ହେଲା ବେଳକୁ ନା ଆ ତେଲରେ ଛାଣି ଦବୁ। ତାପରେ ପକୋଡ଼ା ହେଇଯିବ ତାପରେ କଣ କରିବୁ ନା ବଡ ବଡ ସାଇଜ୍ କରିକି ପିଆଜ କାଟିବୁ। କ୍ୟାପ୍ସିିକମ୍ କାଟିବୁ ରସୁଣ କାଟିବୁ। ତାପରେ ଆହୁରି ଆଉ କଣ ଏତିକି ପରେ ଅଁ ଫାଷ୍ଟେ କଣ କରିବୁ ତେଲ ଗରମ କରିବୁ ତେଲ ଗରମ ହେଲା ପରେ ଆମର ପିଆଜ ପକେଇବୁ। ନାଇଁ ଶୁଙ୍କା ପକେଇବୁ ତାପରେ ରସୁଣ ପକେଇଦବୁ ତାପରେ ଟିକେ ଯେମିତି ସିଏ ସିଝି ଗଲା ପରେ ଇଆଡ଼େ ପିଆଜ ପକେଇବୁ ପିଆଜ କ୍ୟାପସିକମ୍ ସବୁ ପକେ
ହୁଁ।
ପକେଇ ଦବୁ କେ ସିଜି ଯିବ
ହୁଁ।
ତାପରେ ସେଠି ପକେଇଦବୁ ଆମର ଚିକେନ ପକୋଡା ଟା। କେନ୍ଦୁ ଇଏ ଟା ପକେଇ ଦେଲା ପରେ ଟିକେ ସମୟ ଗଲା ପରେ ଧାଣ୍ଟି ସସ୍ ଟମାଟୋ ସସ୍, ଚିଲ୍ଲି ସସ୍ ସୋୟା ସସ୍ ଭିନେଗାରଟି ପକେଇବୁ ବୋଲେ ଫ୍ଲେବରଟା ଆଇବ। ତାପରେ ସେଟାକୁ
ହ ଉଁ ହୁଁ ହଉ ଆଉ ଟେଷ୍ଟ ଆଇବ।
ହୁଁ ଟେଷ୍ଟ ମାନେ ଏକ ନମ୍ବର ଆଈବ ପେଷ୍ଟ ପୁରା ଏକ ନମ୍ବର ଆଈବ। ଉଁ ସେମିତି ଚିଲ୍ଲି କୋବି ବି ଚିଲ୍ଲି କୋବି ବି କଲେ ସେମିତି ଚିଲ୍ଲି କୋବି କଲେ ବି ସେମିତିଆ କରୁ ଚିଲ୍ଲି ସୋୟାବିନ୍ କଲେ ବି ସେମିତିଆ କରୁ ଚିଲ୍ଲି ପନିର କଲେବି ସେମିତିଆ କରୁ
ଉଁ ହୁଁ ଅଁ ହଁ।
ହୁଁ ଚିକେନ ତରକାରୀ କେମିତି ରାନ୍ଧୁଚୁ
ଚିକେନ ଫାଷ୍ଟ ଚିକେନ ନେଇଯିବୁରେ ଦୋକାନ ରୁ ହେଲା। ତାପରେ ଆଣୁ ଧୁଇଁବୁ ତାପରେ ପିଆଜ କାଟାକୁଟି କର ଯେତେ ପରିମାଣ ରେ ଆଣିଛୁ ତାଠୁ ଟିକେ ଅଧିକ କରୁ ପିଆଜ। ତାପରେ ସୋରିଷ ତେଲକୁ
ହୁଁ।
ଗୋଟେ ଦୋକାନ ରୁ କିଣିଯିବୁ ଆଉ କଡେଇ ବସେଇବୁ ଆଉ ଟମାଟୋ ଫମାଟୋ ଟିକେ କାଟୁ ଆଉ ପକେଇବୁ ବେଲେ। ପିଆଜ ଅଦା ରସୁଣ ଟିକେ ଉଟକେଇକି ଛେଚିକି ଟିକେ ଭଲରେ ଲଙ୍କା ଟିକେ ରଖିଥିବୁ ତାପରେ ଆଣିକି କଡ଼େଇ ଗରମ କରୁ ପିଆଜ ପକେଇବୁ ତାଉ ପିଆଜ ଟିକେ ବ୍ରାଉନ ହେଇଗଲା ପରେ ତାପରେ ପକେଇବୁ ଅଦା ରସୁଣ। ତାପରେ ପକେଇବୁ ଚିକେନ ତାପରେ ମସଲା ଫସଲା ପକେଇବୁ ତାପରେ ଦେଖୁବୁ ପାଞ୍ଚ ମିଣ୍ଟି ପରେ ପାଞ୍ଚ ମିଣ୍ଟି ପରେ ଘାଣ୍ଟୁ ଥିବୁ ଆଉ। ହେଇଗଲା ପରେ ଟିକେ କାଢିକି କୁଷା ଟା ଚାଖି ଦବୁ ଭଲ ଲାଗୁଛି କଣ ଲୁଣ ଟିକେ ପକେଇବୁ।
ହ
ହାଲୋ।
ନେଇଗଲା ଦେଇକି
ହୁଁ।
ଆଚ୍ଛା ଆଚ୍ଛା ଆଉ କଣ କଣ ରୋଷେଇ କରି ଆସେ?
ସବୁ ମଟନ୍ ଛତ୍
ମଟନ୍ କେମିତି ରୋଷେଇ କରେ ମଟନ୍ କେମିତି ରୋଷେ
ମଟନ୍ ବି ସେମିତି ଆଣୁ ଫାଷ୍ଟ ଦୋକାନ ରୁ ତାପରେ ଆଣିକି ଧୋଇଁକି ପ୍ରେସର କୁକରରେ ଟିକେ ବସେଇବୁ ହେଲା। ମାନେ ସେ ଯୋଉ ଉଁ ଗୋଟେ ଦିଟା ସିଟିଦେଲେ କାଢି ଦଉ ତାପରେ ପିଆଜ ରସୁଣ ତେଲ ପକେଇବୁ ଫାଷ୍ଟ ତାପରେ ତେଲ ଗରମ ହେଲା ପରେ ଲଙ୍କା ପକେଇବୁ ତାପରେ ଯଦି ଗୋଟା ମସଲା ଆଣିଥିବୁ ସେଟା ପକେଇବୁ। ସ୍ମେଲ ହବ ଭଲ ହେଲା ତାପରେ। ପିଆଜ ପକେଇବୁ ପିଆଜ କଷି ସାରିଲା ପରେ ଅଦା ରସୁଣ ପେଷ୍ଟ ପକେଇବୁ। ତାପରେ ମସଲା ପକେଇବୁ ତାପରେ। ମଟନ ସିଝେଇଥିବୁ ସେଟା ପକେଇବୁ ଆଉ ଘାଣ୍ଟିକି। ରଖିଦବୁ ଫୁଟିଗଲା ପରେ କାଢିକି ଖାଇବୁ ଆଉ।
ଓହୋ ଭଲ ଲାଗ୍ ବ ତ।
ଆଁ।
ମଟନ୍ ପକୋଡ଼ା କଲେ ଭଲ ଲାଗିବ କିନାଇ ମଟନ୍ ଟାକୁ ଯଦି ପକଡ଼ା କର୍‌ବା ଭଲ ଲାଗିବ କି?
ହଁ ଭଲଲାଗ୍ ବ କଣ ପାଇଁ ଭଲ ଲାଗବନାଇଁ। ସବୁ ଭଲ ଲାଗିବ ହୁଁ ହଁ।
ମୁଁ କେବେ ଖାଇନି ତ ସେଥିଲାଗି।
ଓହୋ ହଉ ଆଉ ଦିନେ।
ହୁଁ ହୁଁ।
ମଟନ୍ ପକଡା।
ହୁଁ
ଜୁସ ପନିର ଜୁସ।
ଉଁ
ଜୁସ୍ ବନେଇ ଅଛି ଜୁସ୍ ନାଇଁ ସେଟା ଛାଡେ ପଣା କେମିତି ବନା ଯାଏ କହ ମତେ। ପଣା କେମିତି ବନା ଯାଏ କହ?
କୋଉ ପଣା ବେଲ ପଣା କି ନବାତ ପଣା?
ଫଳ ଅ ନବାତ ପଣା ନବାତ ପଣା।
ନବାତ ପଣା ନବାତ ଆଣ ଦୋକାନରୁ। ତାପରେ ପାଣି ପକେଇବୁ ହଣ୍ଡାରେ ନବାତ। ଯଉ ଘାଣ୍ଟିବୁ ଗୋଲ ମରିଚ ଟିକେ ପକେଇବୁ କଦଳୀ ଟିକେ ପକେଇବୁ। ଚଟ୍ କିବୁ ତାପରେ। ତ ଫେଣ୍ଟ୍ ବୁ ଆଉ ଯେତେ ପର୍ଯ୍ୟନ୍ତ ମିଳି ନାହିଁ।
ତାପରେ ପିବୁ ମସ୍ତ ଲାଗିବ।
ଅ ଏନ୍ତି।
ହୁଁ
ଆ ଦହିପଣା ଦହିପଣା କେମିତି ବନା ହୁଏ?
ଦହି ପଣା ଏମିତି ଦହି ଆଣିବୁ ପାଣି ପକେଇବୁ ଆଉ ଚିନି ଟିକେ ପକେଇବୁ।
କ୍ଷୀର ଟେ ପକେଇବୁ ଫନ ଫଳମୂଳ ଟିକେ ପକେଇବୁ ଆଉ। ଏତିକି ତ ଆଉ। ନାଇଁ ଚିନି ପକେଇବୁ ନାହିଁ କି ମିଠା ପାଇଁ।
ଓହୋ ସେମିତି କି?
ହୁଁ
ହଁ ଆଉ କମ୍ପ୍ୟୁଟର କର।
ଆଉ। ନାଇଁ ପରା ନାଇନ୍।
ଓ ହୋ।
କରି ଯିବି କରି ଯିବି ଭାବୁଛେ କରି ଯାଇ ପାରୁନି କଣ କରିବା। ତମେ ସିନା
ଟ ସରଛ। ସାର୍ ବି ପଚାନୁ କମ୍ପ୍ୟୁଟର ବିଷୟରେ।
ଉଁ କେବେ କଣ କଣ ସ୍କୋର୍ ଥାଇଲି?
ପି ଜି ବି ସିଏତଏ ପି ଜି ବି। ମୁଇଁ ପିଜି ଡିସିଏ ଟା କରିଚି ଆଉ। ସେଇଟା ୱାନ୍ ଇୟର ବାଲା କରିଛନ୍ତି। ସେଠି ୱାନ୍ ଇୟର ଭିତରେ ହେଲେ ଟାଲି ଫାଷ୍ଟ ଥିବ ଇଣ୍ଟରଡକ୍ସନ ହେଲା ଏତେ ତାର ବେସିକରେ କମ୍ପ୍ୟୁଟରର ଇନ୍ପୁଟ ସିଷ୍ଟମ୍ ଆଉଟପୁଟ୍ ଡିଭାଇଡ଼। ସେ ସବୁ ସେ ଯାଉ ସାରିଲା ପରେ ତାର
ହଁ।
ଆମର ଆକ୍ଟୁଆଲି ଇନ୍ପୁଟ ଆଉଟପୁଟ୍ ସରିଲା ପରେ ଆମର କଣ ଏଠି ତା ଭିତରେ ଯାହା-ଯାହା ଥାଏ ସେ ବିଷୟରେ କି? କି ବୋର୍ଡ, ମାଉସୁ, ପ୍ରିଣ୍ଟର୍ ତାପରେ ସ୍କାନର ଜେରସ ମେସିନ୍ ସବୁ ପଢା ହବ ତାପରେ ସେଟା ସରିଲା ପରେ ଆମର ଅଛି ଆମର ତାପରେ କଣ ଥିଲା ଡସ୍ ଥିଲା ଡସ୍ ମାନେ ଅଛି ସେ ଯେଉଟା କି ତୁ ଆମ ଡ ଯୋଉଟା ସେଠି ଆମର ଡସ୍ ଅଛି ତାପରେ ଏକ୍ସେଲ ପାୱାର। ପଏଣ୍ଟ ତାପରେ ଟାଲି ତାପରେ ଆହୁରି ଆମର କଣ ହୁଁ କଣ ଡଚ୍ ବା ଟାଲି ପାୱାର ପଏଣ୍ଟ ଏକ୍ସେଲ ହଁ ସେତିକି ତ ସିକେଇବେ ଆଉ। ତାପରେ ସି-ସି ଲାଙ୍ଗୁଏଜ୍ ବି ଅଛି କଡ଼ିଙ୍ଗ ଫଡ଼ିଙ୍ଗ କରିବାର ଅଛି। ହେଲେ ସି ଲାଙ୍ଗୁଏଜ ଦେଇକି ତ କରିପାରଉ ତାପରେ
ହାଁ ହାଁ।
ହୁଁ ଆହୁରି ଆଉ କଣ ଆଉ ଯଦି ଏଷ କିଛି ଚାହିଁବୁ କଲେ ଶିଖିପାରୁୁ ଯେମିତି ପାଇଥନ୍
ହଁ ହଉ।
ହୁଁ ଆଉ ବାକି କରିବୁ ବୋଲେ ଏଠି ଆମର ଦଶ ମିନିଟ୍ ହେଇଗଲା କି?
ହୁଁ।